ହ୍ୟାଲୋ।
ହଁ କଅ
ଆପଣଙ୍କୁ ମୋ ଭଏସ୍ ଟା ଶୁଣାଗଲା ତ?
ଆଜ୍ଞା ଆଜ୍ଞା ନାଇଁ ନାଇଁ ଏବେ କଟୁଛି। କହୁନାହାନ୍ତି କଣ କହୁଛନ୍ତି? ହ୍ୟାଲୋ।
ହ୍ୟାଲୋ। ଶୁଣାଗଲା ତ।
ଆପଣଙ୍କୁ ମୋ କ-ଆଜ୍ଞା ଆଜ୍ଞା ଏବେ ପୁରା କ୍ଲିଅର ଶୁଭା ଯାଉଛି। ତ କଣ କହୁଛନ୍ତି? ଆଜ୍ଞା କଣ କହୁଛନ୍ତି ଆପଣ?
ଆପଣ ଆ ପୂ - ମତେ ଥରେ କଲ୍ କରିଥିଲେ
ଆଜ୍ଞା ଆଜ୍ଞା ମୁଁ ମୁଁ ଆପଣଙ୍କୁ ଆଜି ଯେତେ ଥର କଲ୍ କରୁଛି ସେଇଟା ମୋର ବେକାର ଯାଉଛି କଣ ପାଇଁ କେହି ଜାଣି ମୁଁ ବୁଝିପାରୁନି ଆପଣ ସକାଳୁ ଉଠି ମୁହଁ ଦଇ ନା ନା ମୁଁ ସକାଳୁ ଉଠି ତ ମୋ ଦୋଇଛି ମୁଁ ତପରେ ଗାଧୁଆବାଧା ସବୁ ସାରି ସାରିସାଇଲିଣି
ମୁଁ ବି ଗାଧୁଆ ପାଧୁଆ ସବୁ ସାଇକି ମୁଁ କଣ?
ଆଜ୍ଞା କଣ ପାଇଁ କେଜଣେ ଅଛି ମୋ ସହିତ ଦେଖୁନାହାନ୍ତି ଏବେ ବି ହଉଛି ମୁଁ ହି କେବଳ କଥା ହେଲା ବଳକୁ କହିି
ମତେ କାହିଁ ଲାଗୁଛି ଆଜି ଦିନ ଟା ଆପଣଙ୍କ ଅଛି ଆପଣଙ୍କ ବାହାର ନ୍ତୁନି କଣ ଯେ
ହଁ ପ୍ଲିଜ ଆଜ୍ଞା ଏଇଥରକ ତ ଆଟଲିଷ୍ଟ ଭଲରେ ହେଇଯାଆନ୍ତୁ ମତେ ଆପଣ ନିରାଶ ତ ଆଟଲିଷ୍ଟ କରନ୍ତୁ ନାହିଁ
ନିଶ୍ଚିନ୍ତ ନିଶ୍ଚ
ମୁଁ କହୁଛି କି ମତେ ଏଥରୋତେ ନିରାଶ କରନ୍ତୁନି ଆଜ୍ଞା ଆଜ୍ଞା ମୁ ଆପ୍ ଆପଣଙ୍କର ବୟସ ପୁର କିଲର ଶୁଣିପାରୁଛି ଆଜ୍ଞା ଆଜ୍ଞା
ତ ମନ ଧ୍ୟାନ ଦେଇକି ଶୁଣିବି କୁହନ୍ତୁ
ଆଜ୍ଞା ମୁଁ କହୁଥିଲି କି ଆଉ ଆପଣ କଣ ଖାଇଲେ? ହଁ ଶୁଣା ଦଉଛି ବା
ଆପଣ ଭଏସ ଟା ବହୁତ ସ୍ଲୋ ମାନେ ମୋ ଭଏସ ଟା ବହୁତ ସ୍ଲୋ ଯାଉଛି ମାନେ ମୁଁ ଆପଣଙ୍କୁ ଗୋଟେ ଜିନିଷଟା କହୁଛି ଆପଣ ସେ ଜିନିଷ ଟା ବହୁତ ସମୟ ପରେ ତାର ଉତ୍ତର ଦଉଛନ୍ତି
ଆଜ୍ଞା ଆଜ୍ଞା ଏଇଟା ମୋ ସହିତ ବି ସେ ହିଁ ହଉଥିଲା ତ ଆପଣ କୁହନ୍ତୁ ଆପଣ କଣ ଖାଇଛନ୍ତି?
ମୁଁ ସକାଳୁ ବା ଖାଇଛି ବିସ୍କୁିଟ ଖାଇଛି ଚାହା ଖାଇଛି ର ଠି ଖାଇଛି ଆପଣ କଣ ଖାଇଛନ୍ତି ସକାଳୁ?
ମୁଁ ସକାଳୁ ଖାଇଛି ପୁରୀ ଆଉ ମଟର ଘୁଗୁନି ଆଉ ଗୁଲଗୁଲା
ଏ ଶ୍ରାବଣ ସା ସକାଳୁ କିଣା କିଣା କରି ଖାଇସାରିଲୁଣି
ଆଛା ଆଜ୍ଞା ଆଜି ଟିକେ ଇଚଛା ହେଲା ତ ତେଣୁ ଖାଇଦେଲେ ଆଉ
ନିଶ୍ଚିନ୍ତ ଇଚ୍ଛା ହେଲେ ଆପଣଙ୍କୁ ନିଶ୍ଚିନ୍ତ ଖାଇବା ଦରକାର ତେଲ ଜିନିଷ କିନ୍ତୁ ସକାଳୁ ଖାଇବା ଟିକେ ଭଲ ନୁହଁ କଣ?
ଆରେ ନାଇଁ ଆଜ୍ଞା ମୁଁ କଣ ସବୁବେଳେ ଖାଇକି ମୁଁ ସବୁବେଳେ ଖାଏନି
ହୁଁ ତାହେଲେ ବେଳେ ବେଳେ ଖାଇବେ ବି ଠିକ କଥା ଆପଣ କଣ ଗୋଟେ କହୁଥିଲେ ମୁଁଠ କ୍ଲିୟର ଶୁଣିପାରଲିି ଆଗକୁ
ମୁଁ କହିଲି କି ମତେ ବହୁତ ଜୋରରେ କଣ ପାଇଁ ନିଦ୍ରା ଆସିଲେଣି ମୁଁ ବୁଝିପାରୁନି
ପାଗ ଟା ହିଁ ଏଇପରି ଦେଇଛି କି ନିଦ୍ର ତ ଲାଗିବାଟା ସଵାଭାବିକ କଥା
ଆଜ୍ଞା ନିଦ୍ର ଲାଗିବା କ
ଆଜି ସକାଳ ପାଞ୍ଚଟାରୁ ତ ମୁଁ ଉଠିକି ବସିକି ମୋବାଇଲ ଖେଞ୍ଚିଲି ଏକ ଘଣ୍ଟା କରିି ଆଉ ଆମ ଘର ଲୋକ ସବୁ ଶୋଇଥିଲେ ଆମ ଘର ଯାକ ଉଠିଲା ବେଳକୁ ଆଠଟା ନଅଟା ହୋଇଗଲା କିନ୍ତୁ ମୁଁ ସକାଳ ପାଞ୍ଚଟାରୁ ବସିକି
ପ୍ରମ ସାରିକି ସବୁ କାର୍ଯ୍ୟ କରୁଥି
ଆଜ୍ଞା ଆଜ୍ଞା ମୋର କଣ ପୁରୁଷ ମିତ୍ର ଜଣକ ମତେ କଲ କଲେଣି ମୁଁ ବୁଝିପାରୁନି ତ ଦୁଇ ଜଣଙ୍କର ବାର୍ତାଳାପ ଯେହେତୁ ଚାଲିଅଛି। ଚାଲିଥାଉ ଆମ୍ଭର କଣ ଯାଉଛି ଆମ୍ଭର କଣ ହିଁ ଯାଉଅଛି?
ହୁଁ।
ଆଉ ସେଇ ଯୋଉ ସୁର୍ ଆଜ୍ଞା ହ୍ୟାଲୋ।
ହଁ ମୁଁ ଶୁଣୁଅଛି ଆପଣଙ୍କ କଥା ଶୁଣୁଛି।
ମୁଁ ଏହା କହୁଥିଲି କି ଆଉ ଆପଣ ଏବେ ଠିକ୍ ଅ
ହଁ ମୁଁ ଠିକ ଅଛି ମୁଁ ତ ଭୁଲ ହି ନଥିଲି ଆରମ୍ଭରୁ ମୁଁ ଠିକ ହିଁ ଅଛି ସବୁବେଳେ ମୁଁ ଠିକ ହିଁ ଥାଏ।
ଆଜ୍ଞା ଆଜ୍ଞା। ମୁଁ ଆପଣଙ୍କୁ ପରେ ଏକ କଥା କହିବି କାରଣ ମୁଁ ଏଇ କଲରେ କହିବାଟା ଭଲ ମନେ କରୁନାହିଁ। ତେଣୁ ଯଦି ଆପଣଙ୍କୁ କହିବି ତାହେଲେ ଏବେ ତାହେଲେ ସେଇଟା ଭଲ ହେବ ନାହିଁ ତେଣୁ ମୁଁ ଆଉ
କେ କହିପାରିବେ।
ଆଜ୍ଞା ଆଜ୍ଞା କାଲିରେ ସମ୍ପର୍କିତ ଅନେକ କିଛି କଥା ଅଛି ଯାହା ମୁଁ ଆପଣଙ୍କୁ କହିବି। ବୁଝିପାଇଲେ ଆପଣ? ହ୍ୟାଲୋ।
ହ
ଆଜ୍ଞା ଆଜ୍ଞା ମୋ କଥା ଆପଣଙ୍କୁ ଶୁଣାଯାଉଛି ତ ଆଜ୍ଞା। କାଲିର କଥା ସମ୍ବନ୍ଧରେ କିଛି କହିବାକୁ ଚାହୁଁଛି ସେଥିପାଇଁ
ହୁଁ।
ଆଜ୍ଞା ମୁଁ କହୁଛି କି କାଲିର କଥା ସମ୍ବନ୍ଧରେ ମୁଁ ଆପଣଙ୍କୁ କିଛି କହିବି? ତ ସେ ସେବେ ଆପଣ ନର୍ମାଲ କଲ୍ ରେ ଆସିଲେ ମୁଁ କହିବି ମୋ କଥାଟା। ହୁଁ ହୁଁ।
ମାନେ ଏବେ କିଛି ଗୋଟେ
ଆଜ୍ଞା ଆଜ୍ଞା ଏବେ ମୁଁ କଣ କହିବି ଆମେ ଏତେ ସାରା କଥା ହେଇଗଲେଣି ତ ମୁଁ କିଛି ଜାଣିପାରୁନାହିଁ ଆଜ୍ଞା। ଆପଣ ଭୂତ ଗପ ଜାଣିଛନ୍ତି?
ଅନ୍ୟବା ଜାଣି ଅଛି ଓ ଭାବୁଛ ଏ କୌଣସି ଅନ୍ଧ ଜିନିଷ ଭିତରେ ଚର୍ଚ୍ଚା କଲା ଆପଣ କିଛି ଭୂତ ଗପ ଜାଣି କେ କହିଦ ଆପଣ କହିପାରିବେ ଯଦି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ମୁଁ ଅନେକ କିଛି ଭୂତ କଥା ଜାଣିଅଛି ଆଉ ସେଇ ସବୁ କହିବା ଥି ପାଇଁ ଆପଣଙ୍କୁ ବହୁତ ଏକ୍ସାଇଟେଡ ଅଛି ଯଦି ଆପଣ ପରମିସନ ଦିଅନ୍ତି। ତାହେଲେ ମୁଁ ସେଇ ସବୁ ଜିନିଷ କୁହନ୍ତି ଆଉ ମୁଁ ତା ପ୍ରତି ବହୁତ ଧନ୍ୟ ମନେ ମଧ୍ୟ କରନ୍ତି। ସାର୍ ଆପଣଙ୍କ ପ୍ରତି ଚିର ଉପକୃତ ମଧ୍ୟ ହୁଅନ୍ତି କି ଆପଣ ମତେ କହିବାର ସୁଯୋଗ ଦେଲେ ଏଇ ସବୁ ଜିନିଷ କଥା ଗୁଡାକ। ତ ସେଥିପାଇଁ ମୁଁ ଯଦି ଆପଣଙ୍କ ପରମିସନ ନିଏ ଆପଣ ହଁ କହିବେ ତ?
ମୁ ନିଶ୍ଚିନ୍ତ ହଉନି କହିବି ଆପଣ ଯାହା ଚାହିଁବେ ଯୋଉ ପ୍ରକାରର ଚିତା କ କରି ତାହା ଉପରେ
ଆଜ୍ଞା। ତ ମୁଁ ଆପଣଙ୍କୁ ଏଇଆ କହିବାକୁ ଚାହୁଁଥିଲି କି ଆମ୍ଭ ଗାଁ ରେ ଦୁଇ ଜଣ ଅଛନ୍ତି। ଜଣଙ୍କ ନାଁ ହଉଛି କ୍ଷେତ୍ରା ଆଉ ଜଣଙ୍କ ନାଁ ହଉଛି ଈଶ୍ୱର। ଈଶ୍ୱର ବେହେରା ଆଉ କ୍ଷେତ୍ରା ବେହେରା ବୁଝିଲେ।
ଓ ହ
ସେଇ ଦିଇ ଜଣ ବହୁତ ଭଲ ସଙ୍ଗାତ ଅଟନ୍ତି।
ହଁ
ତ ସେଇ ଦୁଇ ଜଣ କଣ କରିଛନ୍ତି ନା ବହୁତ ବଡ଼ ଉଁ କଥା ହେଇଯାଇଛନ୍ତି ଗୋଟେ କଥା କି ଆମେ ସକାଳୁ ଉଠି କଣ ମାଛ ଧରି ଯିବା ଏଇଟା ସନ୍ଧ୍ୟା ବେଳେ ସେମାନେ କଥା ହେଇଥିଲେ ବଝିପାରିଲି କି? ହ୍ୟାଲୋ
ହୁଁ ହଁ ମୁଁ ଶୁଣିଛି ଶୁବୁଛି।
ଆଜ୍ଞା ତାପରେ ସେମାନେ ଦୁଇଜଣ ଯେତେବେଳେ କଥା ହେଇଛନ୍ତି ଜଣେ ଆମ୍ ଆମ୍ଭ ଘର ସାମ୍ନାରେ। ଏକ ପିଣ୍ଡା ଅଛି ପିଣ୍ଡା ନୁହଁ ତ ସେଇଟା କହିବାକୁ ଗଲେ ସରି ସରି ପିଣ୍ଢା ପିଣ୍ଢା ସମସ୍ତଙ୍କର ଥାଏ ଆମର ଅଛି କଣ କହିଲେ ଦୋଳବେଦୀ ଆମ ଘର ସାମ୍ନାରେ। ତ ଯେହେତୁ ଦୋଳବେଦିଟିଏ ଅଛି ସେଠ ସେଠାରେ ଗାଁ ଯାକ ଲୋକ ଆସି ବସ ଉଠ ହୁଅନ୍ତି ତାସ ଖେଳନ୍ତି ବୁଝି ପାରିଲି କି ଏଇଟା ଗୋଟେ ଖଟି ତଳ କହିବାକୁ ଗଲେ ପୁରା ଗାଁ ମଝିରେ ଦୋଳବଦିଟିଏ ଉପରେ ତ କଣ ହେଲା ନା ମାନେ ସେଇଟା କେମିତି କହିଲେ ସେମ କେମିତିଆ ଜାଗା ଯୋଉ କୁହନ୍ତି ବୁଢ଼ା ବୁଢ଼ୀ ମାନେ ଆସି କହିକି ଯାନ୍ତି ବୁଢା ବୁଢୀ ମାନେ ତ ଯାଆନ୍ତି ନି ବୁଢାମାନେ ଯୋଉମାନେ ଅଛନ୍ତି ଘରର ବଡ ସେମାନେ କୁହନ୍ତିନି ମୁଁ ଦୋଳ ଏଇ ଦୋଳବେଦୀକୁ ଯାଉଛି। ହେଲା ସେଇଠାରେ ବସି ସେମାନେ ତାଙ୍କ ନିଜ ନିଜ ସାଙ୍ଗ ମାନଙ୍କ ସହିତ ବାର୍ତ୍ତାଳାପ କରି ନିଜ ର କଥାବାର୍ତ୍ତା କଥା ଘର କଥା ଜମି କଥା ସବୁ କଥାବାର୍ତ୍ତା ହେଇକି ତାସ ମଧ୍ୟ ଖେଳନ୍ତି ଆଜ୍ଞା ବୁଝିପାରିଲେ କି ତାପରେ ସେଠାରେ ସେମାନେ ଥାଇଛନ୍ତି ଯେହତୁ ଜଣେ ଯିଏ ଈଶ୍ଵର ଯିଏ ସିଏ ଶୋଇଛି ପିଣ୍ଡାରେ ଆଉ ଜଣେ ଯୋଉ କ୍ଷେତ୍ରା ବୋଲି କି ସିଏ ଶୋଇଛନ୍ତି କୋଉଠି କହିଲେ ସିଏ ଶୋଇଛନ୍ତି ୟା ଉପରେ ହେଲା ବୁଝିଲେ ତ ସେଥିରେ ଯେତେବେଳେ ସେ ଶୟନ କରି ଛନ୍ତି ସେଇଠାରେ ତ ଦୋଳବେଦୀ ଉପରେ ସେ ଦୋଳବେଦୀ ଦୋଳବେଦୀ ଉପରେ ତ ସେତେବେଳେ ଯେତେବେଳେ ସେ ଶୟନ କରୁଛନ୍ତି ସେ ଦୋଳ ବେଦୀ ଉପରେ ତ ସିଏ ଶୋଇ ଇଏ ପଡିଛନ୍ତି ତା ଉପରେ ଦୋଳବେଦୀରେ ତ ଭୂତ ଆସିକି କଣ କରୁଛି ତାଙ୍କୁ ଯିଏ ଦୋଳବେଦି ଉପରେ ବସିଥିଲା ତାଙ୍କୁ ଉଠ ଏକି ନେଇକି ଯାଇଛନ୍ତି ଆସ ମାଛ ଧରିବା ବୁଝିଲେ କି?
ହୁଁ ହୁଁ ହୁଁ
ତ କଣ ହେଲା ନା ସିଏ ସେଆଡୁ ତାଙ୍କୁ ପଛେପଛେ ଚାଲୁଛନ୍ତି ଇଏ ଯାହା ପଚାରୁଛନ୍ତି ତାଙ୍କୁ ସିଏ କଲେ ହୁଁ ହୁଁ ଆରେ କ୍ଷେତରା ହୁଁ ଆରେ ଯାହା ବି କହୁଛନ୍ତି ସେ ଖାଲି ହୁଁ ରେ ଶବ୍ଦ ଦେଉଛନ୍ତି ବୁଝିପାରିଲେ କି ଆ ମା ମାଛ ଧରିବା ପାଇଁ ସିଏ ଗୋଟେ କଣ ନେଇକି ଯାଆନ୍ତି କଣ ସେଇଟା ଗୋଟେ କଟୁରୀ ଫଟୁରୀ ଧରିଥିଲେ ନା କଣ ସେ କଟୁରୀଟା ସେ କିନ୍ତୁ ଧରିଥାନ୍ତି କଣ ହେଲା ତାପରେ ସେଠୁ ସେ ପୋଖରୀ ପାଖକୁ ଗଲେ। ପୋଖରୀ ପାଖକୁ ଗଲା ପରେ କଣ ହେଲା ନା ସେମାନେ ତ ପାଣି ବୋହି ଚାଲିଛନ୍ତି ଆଉ। ସିଏ ତାଙ୍କ ଗୋଡରେ ଯେତେବେଳେ ପାଣିଟା ବୋହୁଛନ୍ତି ତାଙ୍କ ଗୋଡ ତଳେ ସିଏ ଆସି କୁରାଢିଟା କୁ ଦେଇଛନ୍ତି ସେ ଯୋଉ କଟୁରୀଟାକୁ ବୁଝିଲେ କି ତ ରାତି ପାହଆ ଯାଏଁ ସେ ବସି ପାଣି ବୋହୁଛନ୍ତି ଗୋଟେ ମାଛ ଧରିନାହାନ୍ତି ଖାଲି ପାଣି ବୋହୁଛନ୍ତି ଭୂତ ପାଣିଟା ପାଣି ବୋହିବା ପାଇଁ ଡାକି ନେଇଗଲା ବୁଝିପାରୁଛନ୍ତି ତ କଣ କଥା ତ ଏଇ ସବୁ ଆମ୍ଭ ଗାଁରେ ହେଇଥିଲା ଏଇସବୁ ଜିନିଷ।
ଏଟା ତାହେଲେ ସତ୍ୟ ଘଟଣା ଉପରେ ଆଧାରିତ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ସିଏ ଦି ସାଙ୍ଗ କଥା ହେଇଥିଲେ ଜଣଙ୍କୁ ଉଠେଇକି ଭୂତ ନେଇଯାଉଛି ସେ ଯାହା କହୁଛି ହୁଁ ହୁଁ ଖାଲି ଆନ୍ସର ଦଉଛି। ସେ ଭୁତଟା ତ ସେଇଠୁ ସିଏ ଧରିଦେଲା ଯେ ଆବେ ହେ ମୁଁ କାହା ସହିତ ଯାଉଛି। ତ ସେଥିପାଇଁ ସେ କଣ କଲେ ନା କୁରଢିଟାକୁ ନିଜ ପାଖରୁ କି ସେ ଯୋଉ କଟୁରି ନେଇଥିଲେ ଯୋଉଟା ତାଙ୍କ ପାଖରୁ ସେଇଟା ହଟେଇଲେ ନାହିଁ ଆଉ ଯେତେବେଳେ ପାଣି ମଧ୍ୟ ବୋହିଲେ ସେତେବେଳେ ସିଏ ତାକୁ ଗୋଡରେ ଚାପିକି ସେ କଟରୀଟାକୁ ସେଆଡେ ପାଣି ବୁହା କାର୍ଯ୍ୟକ୍ରମ କରିଥିଲି ସ
ଆପଣଙ୍କ ଗଛ କୌଣସି କାମରେ ବ୍ୟସ୍ତ ଥିବେ ତାହେଲେ ଏଇ ଗପଟିକୁୁ ଆମେ ପୁଣି ଦୋହରେଇବା।
ଆଜ୍ଞା ଆଜ୍ଞା ଧନ୍ୟବାଦ।